ବେ ଚାଏ। ହାଲୋ।
ହାଲୋ ହାଲୋ।
ହଁ ଶୁଣାହୋଉଛି।
ହାଲୋ ହାଲୋ ମୋ ଭଏସ୍ ଟା ସୁବା ଯାଉଛି ତ ପ୍ରପରଲି।
ହଁ ହଁ ଶୁଣାହୋଉଛି କ୍ଲିୟର ଶୁଣାହୋଉଛି।
ହେଲୋ ମଧୁସ୍ମିତା ପରିଡ଼ା।
ମୋ ଭଏସ୍ କ୍ଲିୟର ଶୁଣାହଉଛି।
ହାଲୋ ହାଲୋ ଆଉ କଣ କରୁଥୁଲୁ।
ଟିଭି ଦେଖୁଥିଲି ବସିକି।
ହାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ମଧୁସ୍ମିତା।
ଶୁଣାହଉନି ମୋ ଭଏସ୍?
କଣ କରୁଛୁ ଏବେ?
ହ୍ୟାଲୋ ମୋ ଭଏସ୍ ଶୁଣାହୋଉନି?
ହୁଁ। ହଁ ଏବେ ଶୁବିଲା ହାଲୋ।
ହଁ ହଁ।
ହଁ ଶୁବିଲା ତ ହଉ ଠିକ୍ ଅଛି ଆଉ କଣ କରୁଚୁ?
ଟିଭି ଦେଖୁଥିଲି ବସିକି।
ହାଲୋ।
ଟିଭି ଦେଖୁଥିଲି ବସିକି।
ଓହୋ ଆଉ ଘରେ ସବୁ ଭଲ ଅଛନ୍ତି?
ହୁଁ ଘରେ ସବୁ ଭଲ ଅଛନ୍ତି।
ଓ ଆଜି କଣ ଖାଇଛୁ?
ରୁଟି ଭଜା ଖାଇଚି ସକାଳେ। ଦି ପହରେ ଭାତ ଖାଇବି।
ଓ ହୋ ହୋ ଏବେ କଣ କରୁଛ?
ଏବେ ବସିକି ତ ଟିଭି ହିଁ ଦେଖୁଛି।
ଓ ଟିଭିରେ କଣ ଦେଖୁଛୁ?
ଟିଭିରେ ବସିକି ଗୋଟେ ଫିଲୀମ୍ ଦେଖୁଛି।
ଓ କୋଉ ଫିଲୀମ୍?
ମେ ହୁଁ ନା।
କଣ ମେ?
ହୁଁ ନା।
ମେ ହୁ ନା। ହଁ ଶୁଣିଲା ଶୁଣିଲା ଭେଳିଆ ଲାଗୁଛି ହିଁରୋକିଏ ଅଛି?
ଆ ହୁଁ ବଧେ ସଜୋଉ କନ୍ତ ସିଏ ଯଉ କନ୍ତ ମନେ ପଡୁନି କୋଉ ଗୋଟେ ଖାନ୍ ମୋ ପାଟିରୁ ବାଉନି ଏବେ ସଜ ସଙ୍ଗ।
ହଉ ଏଇ ଫିଲ୍ମ ର କଣ ଷ୍ଟୋରି କଣ କହିଲୁ।
ମୁଁ ଯଷ୍ଟ ଖିବା ଷ୍ଟାର୍ଟ କରିଥିଲି।
ଓହୋ ଏଗେଜେ ଦେଖ ଉଚି ଆଉ ଆଜି କଲେଜ ଯାଇଥିଲୁ?
ତା ମା ଆସିକି ଏଣ୍ଟ୍ରି ଗଲା ତା ମୁଣ୍ଡରେଇ ଚନ୍ଦନ ସୁୁନ୍ଦନ ମାରିଲା କିନ୍ତୁ ସେ ତା ପୁଅ ନଥିଲା ତା ପୁଅ ଆଉ ଜଣେ ଥିଲା ତାପରେ ତା ପୁଅ ଆସିକି ତା ମା ପଛରେ ସିଏ କହିଲା କି ସେ ତା ସାଙ୍ଗ ସେ ତା ପୁଅ ନୁହେଁ।
ଓହୋ ଏମିତି କଥା।
ହଁ ଏ ସିନ୍ ଟା ଦେଖିବାକୁ ଜଷ୍ଟ ଆସିଲି।
ହଉ ତାହେଲେ ଭଲ ହେଇଛି ଫିଲ୍ମ ଟା?
ମୁଁ ଜାଣିନି ଆଗକୁ ଦେଖିଲେ ଜଣା ପଡିବ।
ଓହୋ ପ୍ରଥମଥର ଦେଖୁଛି ଆଉ କେବେ ଦେଖିନଥିଲୁ?
ନା।
ଆଉ ଆଜି କଲେଜ ଯାଇଥିଲୁ?
ନାଇଁ ଯାଇନି।
ହୁଁ।
କେତଦିନ ହେଲାଣି ବନ୍ଦ ଅଛି।
ବନ୍ଦ ଅଛି କାଇଁ
ବନ୍ଦ ଅଛି ମାନେ ବନ୍ଦ କରାଯାଇଛି।
ଓ ବନ୍ଦ କରାଯାଇଛି ହୁଁ ହୁଁ। ଆଉ କଣ ରୋଷେଇ ବାସ କିଛି ଆସୁଛି ନା ଆସୁନି?
ସେମିତି ଶିଖା ଶିଖି ଚାଲିଛି। ସିଖି ଶିଖିବା ପ୍ରଣାଳୀଟା ଚାଲୁ ଅଛି।
ଓହୋ କଣ କଣ ଶିଖିଲେଣି?
ଏବେ ଦେଖୁଛି ତାପରେ ପରେ ଶିଖିବି।
କାଇଁ ତଥାପି କିଛିଟା ଗୋଟେ ଆସୁଥିବ ମାନେ ଛୋଟ ମୋଟ ଜିନିଷ।
ହଁ ଛୋଟ ମୋଟ ଜିନିଷ ଆସୁଛି ଚାହା ଆସୁଛି ମ୍ୟାଗି ଆସୁଛି। ଆଉ ସବୁ ଧୀରେ ଧୀରେ ଆସିବ ଆଉ।
ଓହୋ ତାହେଲେ ମ୍ୟାଗି ଟା ଆପଣଙ୍କୁ ଆସୁଛି?
ହଁ ମ୍ୟାଗି ଟା ମତେ ଆସିଛି ଆପଣଙ୍କୁ କଣ କଣ ଆସୁଛି
ଆମ୍ଭକୁ ଆସୁଛି ଭାତ ଆଉ ଅଣ୍ଡା ଆମଲେଟ ଅଣ୍ଡା ଭୁଜିଆ ଅଳୁ ଭଜା ଆଉ ମ୍ୟାଗି ନୁଡଲସ ଚାଉମିନ୍ ଆଉ କଣ ଏତିକି ଆଉ ବାକି ଯାହା ଅଛି ସେଇଟା ମୋବାଇଲ ରୁ ଦେଖେଇକି କରିଦେଇବି
ଆଛା ୟୁଟ୍ୟୁବ ପଦ୍ଧତି
ହଁ ଅନ୍ଲାଇନ୍
ଏମତି ଥିୀରେ ଧୀରେ ସବୁ ଜିନିଷ ଆପଣ ଶିଖ ଖିଛି ବାକି ଆମେ ପଛକି ରହିଛୁ
ନାଇଁ ନାଇଁ ମୁଁ କଣ ଏ ସବୁବେଳେ କରୁଛି କି ଶିଖେ ଆପଣଙ୍କର ଆଗକୁ ଦରକାର ହବ। ହଉ ଆପଣ ସେଠ।
ସମସ୍ତିଙ୍କର ଏଇଟା ଗୋଟେ ପ୍ରାଥମିକ। କାର୍ଯ୍ୟଶୈଳୀ ରହିବ। ଯା ଦ୍ୱାରା ସମସ୍ତଙ୍କୁୁ ରୋଷେଇ ଶିଖିବା ଦରକାର ସେ ଝିଅ ହଉ କି ପୁଅ ହଉ।
ହଁ ଯେ କିନ୍ତୁ ମାକ୍ସିମମ ବା ଅଧିକତମ ସମୟ ଝିଅ ପିଲାମାନେ। ଆମେ ଏଇ ଜିନିଷଟିକୁ ନିଜର ଦୈନ କ ଦିନ। ଜୀବନରେ ଆପ୍ଲାଏ କରନ୍ତି ତେଣୁ। ଝିଆପିଲାମନେ ଟିକେ ଅଧିକ ଗୁରୁତ୍ୱ ଦବା କଥା ଏଇ ସବୁ ଜିନିଷ ଶିଖିବାରେ।
ମତେ ଲାଗୁଛି ସମସ୍ତଙ୍କୁ ଦବା କଥା କାହିଁକି ନା ଖାଇବା ମାନେ ସମସ୍ତଙ୍କୁ ତ ଖାଇବାରେ ହି ଅଛି ନା। ତ ରୋଷେଇ କାଇଁ ସମସ୍ତେ ନ ଶିଖିବେ?
ହଁ ଯୋଉଟା ମାନେ ଯୋଉଟା ସହଜ ସେଇଟା ସମସ୍ତେ ଜାଣିବେ ଯୋଉଟା। ଅଳ୍ପ ସମୟରେ ହେଇଯିବ, ଆଉ ବାକି ଯୋଉଗୁଡା ଟିକେ ରହିଲା ଯୋଉଥିରେ ବହୁତ ସମୟ ଟିକେ ଲାଗିବ। ଯିବ ସେଇଗୁଡା ଟିକେ ଆପଣଙ୍କୁ ଶିଖିବାକୁ ପଡିବ।
ଓହୋ। ମୁଁ ତ ଶୁଣିବାକୁ ପାଇଛି ଆପଣ ଆଗକୁ ଯାଇକି ଏକଲା ରହିବେ ତାହେଲେ ଆପଣଙ୍କୁ ଏଇଟା ଶିଖିବା ଦର
ନାଇଁ ନାଇଁ କ କଣ ଏ କହିଲେ।
ଆପଣ ଆଗକୁ ଯାଇକି ଏକଲା ରହିବେ ତାହେଲେ ମୁଁ ଭାବୁଛି ଆପଣଙ୍କୁ ଶିକ୍ଷିବା ଟା ଆବଶ୍ୟକ ଭବିଷ୍ୟତରେ।
ହଁ ଏକଲା କଣ ଭାତ ଟା ଆସୁଛି କରିଦେଇ ଭଜା। ଟା କରିଦେବି ଅଣ୍ଡା।
ତ ଭାତ ଡାଲି ଭଜା ଖାଇକି କେତେ ଦିନ ଯାଏ ଆପଣ ନିଜର ଜୀବିକା ନିର୍ବାହ କରିବେ?
ହଁ ଅଣ୍ଡା ବାଡେଇଦେବି।
ଆଛା ଅଣ୍ଡା ବାଡେଇକି। କି ଭାତ ଡାଲି ଭଜା ଆଉ ଅଣ୍ଡା ବାଡେଇକି କେତେ ଦିନ ଯାଏ ବଞ୍ଚିବେ?
ମୁଁ। ଯେ ପର୍ଯ୍ୟନ୍ତ ହେଇପାରିବ ନହେଲେ କିଣିକି ଅଣାହବ ନହେଲେ କୋଉ ଦିନ ଯଦି ଟାଇମ୍ ଥିବ ମୋବ। ମୋବାଇଲ୍ ଶିଖିକ କୌଣସି ଗୋଟେ ନୂଆ ଜିନିଷ କରିବାକୁ ଚେଷ୍ଟା କରିବି କି ଚିକେନ କରିବାକୁ ଚେସ
ମୋବାଇଲ ରୁ ଶିଖୁ ଶିଖୁ। ସେ ଖାଇବା ଟା ପୋଡିଗଲା ତାହଲେ କଣ ଖାଇବେ?
ସେ ଭଳିଆ ରୋଷେଆ ନୁହଁ ଯେ ପୋଡିଯିବ ଆମ ନଜରରେ। ଭଲ ସେ ରଖ। କି କୋଉ ଦିନ ଚିକେନ ଆଣିକି ଚେଷ୍ଟା କରିବି ମୋବାଇଲରେ। କିଏ କରିଆସି?
ମୁଁ ବି ଥରେ ଚେଷ୍ଟା କରିଥିଲି ଚିକେନ କରିବା ପାଇଁକା। କିନ୍ତୁ ସେଥିରେ ଆଳୁ ସବୁ ପୋଡିକି ଅଙ୍ଗାର ହେଇଗଲା। ଆଉ ମୁଁ ଚିକେନ ର ରେସିପି ଦେଖି ଦେଖି ସମୟ ବିତିଗଲା ସେଠି ଆଳୁ ପୋଡିକି ଅଙ୍ଗାର ହେଇଗଲା।
ଆପଣଙ୍କ କଥାରୁ ଯାହା ଜଣା ପଡୁଛି ଆପଣ। ମାନେ ବହୁତ ଏକ୍ସପିରିଏନ୍ସ ରୋଷେଇଆ।
ହଁ ମୁଁ ତ ସେ ଭାବୁଛି ଆଗକୁ ଗୋଟେ। ବହୁତ ବଡ ରୋଷେଇଆ ମାଷ୍ଟର ସେଫ୍ ହବାକୁ ମୋର ଇଛା।
ହଁ। ଓ ହୋ ଆପଣ ଯୋଉ କହିଲେ ଆପଣଙ୍କୁ ମ୍ୟାଗି ଆସୁଛି ତେଣୁ ମ୍ୟାଗି ଟା ଆମେ କିଭଳି ଭାବରେ କରିପାରିବା ଟିକେ କହିବେ?
ମ୍ୟାଗି ତିଆରି କରିବା ପାଇଁ ପ୍ରଥମେ ଆପଣ ଗୋଟେ ପାତ୍ର ନେବେ ଫର୍ଚା ପାତ୍ରଟିିଏ ନେବେ। ସେ ଫରଚା ପାତ୍ର ଟିଏ। ଆପଣ ଗୋଟେ ଗ୍ଲାସ ପାଣି ପକେଇ ପାରନ୍ତି ଯେତିକି ମାଗି ପକେଇବେ ସେତିକି ଅନୁସାରେ ପାଣି ପକେଇବେ ସେ ପାଣିରେ ତାପରେ ଆପଣ ମ୍ୟାଗି ପକେଇବେ। ତାପରେ ତାକୁ ଫୁଟେଇବାକୁ ସମୟ ଦେବେ ପାଣି ଟା ଗରମ ଥିବା ଦରକାର।
ତାପରେ କିଛି ସମୟ ବଡି ସାରିଲା ପରେ ଆପଣ ସେଥିରେ ମସଲା ପକେଇବେ ତାପରେ ତାକୁ ଗୋଳେଇବେ। ହେ
ଆଉ କିଛି ସମୟ ପରେ ଆହୁରି ପାଞ୍ଚ ମିନିଟ ଅପେକ୍ଷା କରିବ କାହିଁକ ନା ମ୍ୟାଗି ଉପରେ ଦି ମିନିଟ ଲେଖା ଥାଏ। କିନ୍ତୁ ସେଟା ତିଆରି ହବା ପାଇଁ ଦଶ ମିନିଟ୍ ଲାଗେ।
ହୁଁ।
ତ କିଛି ସମୟ ପରେ ଯେତେବେଳେ ଆପଣଙ୍କୁ ଜଣା ପଡିବ କି ମ୍ୟାଗି ଆପଣଙ୍କର ତଣ୍ଟି ପାଟିରେ ଚୋବେେଇବା ଲାୟକ ଆଉ ତଣ୍ଟରେ ଗଳିବାର ଯୋଗ୍ୟ
ହୁଁ
ସେତେବେଳେ ଆପଣ ପାତ୍ରଟିକୁ କାଢ଼ି ନେବେ ଗ୍ୟାସ୍ ଉପରୁ ଆଉ ଗ୍ୟାସ୍ ମନେକରି ବନ୍ଦ କରିଦେବେ ନ ହେଲେ ଗ୍ୟାସ୍ ର ସେ ଧୂଆଁ ରେ ଆପଣଙ୍କ ଘର ବି ପ୍ରସ୍ଫୁଟିତ ହେଇକି ଫାଟି ଯାଇପାରେ।
ଓ ହୋ
ତାପରେ ଆପଣ ତାକୁ ଥଣ୍ଡା କରିକି ଖାଇବେ ନହେଲେ ଗରମରେ ପାଟି ଫୋଟକା ହେଇଯାଇ ପରେ।
ନା ଅମୁକୁ ତ ଗରମ ଭଲ ଲାଗେ ଖାଇବାକୁ।
ଫୁଙ୍କି ଫୁଙ୍କି ଖାଇବେ ତାହେଲେ।
ଓ ହୋ ଆଉ ଆପଣ ତ କହିଲେ ଏଇଟା ନର୍ମାଲ ମ୍ୟାଗି ଯୋଉଥିରେ କି ଖାଲି ମ୍ୟାଗି ପାଣି ମସଲା ପକେଇ ଖାଇଦବ। ଆଉ ଯିଏ।
ହଁ କାହିଁକି ନା ଗୋଟେ ନର୍ମାଲ ମଣିଷ କୁ ନର୍ମାଲ ମ୍ୟାଗି ହିଁ ଖାଇବା କଥା ତା ଆଗକୁ ଯଦି ସେ କିଛି ଭାବୁଛି ତା ହେଲେ ସେ ନର୍ମାଲ ମଣିଷ ନୁହେଁ।
ନା ମ୍ୟାଗିର ଯୋଉ ଜରି ଅଛି ହଁ ମ୍ୟାଙ୍ଗିର ଯୋଉ ଜରିଆ ଅଛି ତା ଉପରେ ଦେଖିଥିବେ ମ ମଟର ଗାଜର ଆଉ କୋବି ଏଟ ଟିକେ କିଛି ଜିନିଷ ପଡେ। ତେଣୁ ସେଇ ମ୍ୟାଗି ଟା ଖାଇବାକୁ ହେଲେ କଣ କରିବାକୁ ପଡିବ।
ସେଇ ମାଗି ଟ ଖାଇବାକୁ ହେଲେ ଆପଣଙ୍କୁ ସମୟ ଦରକାର। ତା ସହିତ ସେତିକି ପରିବା ଦରକାର, ଆଉ ସେତିକି ଆପଣଙ୍କ ପରିବା କାଟି
ନା ଆମେ ତ ପରଆ କା ଦରକାର ନାହି ଆଜି କାଲି କା ମାର୍କେଟ ରେ ଯୋଉ ଭଳିଆ ଡବାର ଉପରେ ଯୋଉ ଛାଞ୍ଚ ଦିଆ ମେସିନ ଆସୁଛି ଖାଲି ଜିନିଷ ରଖିବବାଡେଇ ଦବ କଟିଗଲା ଆଉ କଣ କାଟିବା।
ଆଛା ତାହେଲେ ଆପଣ ଯଦି ପରିବା ସହିତ ଖାଇକବାକୁ ଚାହୁଁଛନ୍ତି ଆପଣ ୟୀପୀ ପିଇ ଖାଆନ୍ତୁ।
ଓ ହୋ ତା ଏଇଟା ୟିପି ଯାହା ନାଇଁ କି ସେ ଟ ନା କଣ ଅଲଗା ଅଲଗା।
ୟୁପି ଟା ଟିକେ ମ୍ୟାଗି ଠାରୁ ଡିଫରେନ୍ସ, ୟୁପି ଟା ମାଗି ଠାରୁ ଅଧିକ ଭଲ ଲାଗେ।
ଓ ହୋ ଏମିତି ତାହେଲେ କଥା।
ଆଉ ସେଥିରେ ଶୁଖିଲା ପରିବା ପଡିକି ଆସ ଯୋଉଟା ପାଣିରେ ବତୁରି ସାରିଲା ପରେ
ପରିବା ହେଇଯାଏ ତଥାପି ଯୋଉମାନଙ୍କୁ ପରିବା ପସନ୍ଦ ନୁହେଁ। ସେମାନେ ପରିବା ନ ପକେଇକି ଖାଇବା ଆବଶ୍ୟକ।
ଓ କି ନା ଆମେ ଆପଣଙ୍କ କଥାବାର୍ତ ରୁ ଆଜି ଏକ ଅତି ସୁନ୍ଦର ଖାଦ୍ୟ ନନ୍ଦି କରିବା ଶିଖି ଗଲି।
ଆପଣ ଜୀବନରେ ବହୁତ ସଫଳ ହେବେ ସାରା ଜୀବନ ମ୍ୟାଗି କରିକି ଖାଉଥିବେ ମୁଁ ଜାଣିଚି ଆପ ଆପଣଙ୍କ କଥା ଶୁଣିକି।
ସମେସ୍ତେ କହୁଛନ୍ତି ମ୍ୟାଗି ଖାନି ମ୍ୟାଗି ଖାଇଲେ କ୍ୟା ସର ହବ ଇଏ ହବ ସିଏ ହବ କଣ କହିଲେ।
ଆଟା ମ୍ୟାଗି ଖାଆନ୍ତୁ।
ଆଠୁ ଟା ମ୍ୟାଗି ଆଟା ମ୍ୟାଗ ଓ ଆ ଟା ଅଟା ମ୍ୟାଗି ଅଟା ମ୍ୟାଗି କୋଉଠି ମିଳୁଛି। ମିଳୁଛି ହଉ ଠିକ୍ ଅଛି ଆପଣଙ୍କ ସା ସାଙ୍ଗରେ କଥା ହୋଇ ଆମ୍ଭ ଯିବ ଜୀବନ ଧନ୍ୟ ହେଇଗଲା ତେଣୁ ଆମ୍ଭେ ରଖୁଛୁ ଠିକ୍ ଅଛି। ଆଜ୍ଞା।